ହ୍ୟାଲୋ। ହ୍ୟାଲୋ ହଁ ଶୁଭ ସକାଳ ମନୋଜ। ହ୍ୟାଲୋ
ହ୍ୟାଲୋ ଶୁଭ ସକାଳ। ଆଁ ଦେହ
ମତେ ରହିକି କଣ କହିଲ ତମର ଟିକିଏ ନେଟ୍ ସ୍ଲୋ ହଉଛି କି
ହ୍ୟାଲୋ
ହଁ ତମର ଟିକେ ନେଟସ୍ଲୋ ହଉଛି
ଆଜ୍ଞା ଏବେ ଚଳି ଆସଛୁ ଏବେ ଆସିଗଲା ଆଉ ଦେହ ପାଇଁ ଆପଣଙ୍କ କେମିତି କଣ ଅଛି।
ହୁଁ ସେମିତି ଭଲରେ ଅଛି ଆଉ ତଥାପି ଥରେ ଥଣ୍ଡା ହେଇଥିଲା ମଝିରେ ବହୁତ ପାଞ୍ଚଶହ ଟଙ୍କାରେ ଔଷଧ ଖାଇକିନା ତଥାପି ଚାରି ଦିନି ଖଣ୍ଡେ ପରେ ମୋର ଥଣ୍ଡାଟି ଭଲ ହଉଛି ଆଉ ତମେ ସକାଳୁ କଣ ଖାଇଥିଲ।
ମୋର ଆଜି ପ୍ରାୟତଃ ସକାଳେ ଉଠିଲି ମୋ ନି ନିତ୍ୟ କର୍ମ ସାରିଲି ନିତ୍ୟ କର୍ମ ସାରିବା ପରେ ପ୍ରାୟତଃ ମୋର ବୋଉ ଆଣିକି ମତେ ଛତୁଆ ଗୋଳାଇକି ଦେଲେ ଛତୁଆ ଗୋଳେଇବା ଦ୍ଵାରା ମୁଁ ବୋଉଙ୍କ ଉପରେ ଚିଡିଲି କାରଣ ନା ସବୁଦିନେ ମତେ ଛତୁଆ ଖାଇବାକୁ ଦଉଛନ୍ତି ସେଥିପାଇଁ ମୁଁ ପ୍ରାୟତଃ ଆମ ଘର ପାଖରୁ ଗୋଟଏ ଗଛରୁ ପିଜୁଳି ଗଛରୁ ଦୁଇଟି ପିଜୁଳି ଆଣିଲି ପିଜୁଳିଟି ଖାଇସାରିବା ପରେ ପ୍ରାୟତଃ ଅଳ୍ପ ଅଳ୍ପ ମାତ୍ରାକା ଛତୁଆ ଖାଇଲି ଆଉ ଆପଣଙ୍କ ସକାଳର ଖାଇବା କଣ ଆଜି ହେଇଛି।
ମୁଁ ସକାଳର ଭୋଜନ ଅଁ ମୁଁ ପ୍ରାୟତ ତ ଟିକେ ଲେଟ ରେ କରେ କାରଣ ମୋ ଉଠିବା ଟା ଟିକେ ଲେଟ୍ ହେଇଯାଏ। ଯାହା ଫଳରେ କି ମୋର ଟିକେ ପେଟରେ ପ୍ରୋବ୍ଲେମ ରହୁଛି ମୁଁ ଆଜି ଭାବୁଥିଲି ଛତୁଆ ଖାଇବି କିନ୍ତୁ ଡେଲି ଛତୁଆ ଖାଉଥିବାରୁ ମତେ ବହୁତ ଅସ୍ ଅସୁସ୍ଥତା ଫିଲ୍ ହଉଛି ତେଣୁ ମୁଁ ଟିକେ ଆଜି ବାହାରୁ ଯାଏ ଇଟିଲି ଆଉ ବରା ଆଳୁଚପ ଟିକେ ତା ସହିତ ଟିକେ ଟିକେ ଘୁଗୁନି ଖାଇଦେଇ ଆଇଲି ଆମ ଦେଖି ବାଜି ପୁରା ମୁନା ଦୋକାନ ଛକରୁ।
ପ୍ରାୟତଃ ମୋ ଦେହ ପା ବହୁତ ଭଲ ଅଛି। ହଁ ମୁଁ କହିବାକୁ ଯାଉଛି ଆମ ଏ ଏପଟେ ରଜ ଟା ବହୁତ ଭଲ ଭାବରେ କଟିଲା ପିଲା ମାନଙ୍କର ମୋର ବି ବୋ ଭଲ ଭାବରେ କଟିଛି ଯେପରିକି ପ୍ରଥମ ରଜରେ ମୁଁ ଯାଇଥିଲି ଆମର ଧବଳେଶ୍ଵର ଠାକୁରଙ୍କ ପାଖ ଦ୍ଵିତୀୟ ରାଜରେ ପ୍ରାୟତଃ ମା ବିରଜାଙ୍କ ପାଖକୁ ଯାଇଥିଲି। ତୃତୀୟ ରଜରେ ପ୍ରାୟ ଆମର ଏଇଠୁ ପ୍ରାୟ ଘର ପାଖରୁ ଶହେ କୋଡିଏ କିିଲୋମିଟର ପ୍ରାୟତଃ ଗୋରଖନାଥ ସ୍ଥିତ ଉ ଠାକୁରଙ୍କ ପାଖକୁ ଯାଇଥିଲି ସେଠାରେ ପ୍ରଥମ ଦିନ ପ୍ରାୟତଃ ବହୁତ ଅ ଭଲ ଲାଗିଲା ଯେହେତୁ ମୁଁ ଧୁବଳେଶ୍ଵର ଯାଇଥିଲି। ସେଠାକାର ବହୁତ ଅନ୍ନ ପ୍ରସାଦ ଖାଇସାରି ମୁଁ ପ୍ରାୟତଃ ତିନି ଦିନ ସକାଳ ବହୁତ ଅନ୍ନ ବି ମଧ୍ୟ ଖାଇଛି ବହୁତ ଜାଗାରୁ। ଆଉ ଆପଣଙ୍କ ରଜ ଟା କେମିତି କଣ କଟିଲା।
ବୁଲିବାକୁ ଯାହାଫଳରେ ମୋ ରଜ ଆସିବା ଦିନଠାରୁ ତିନି ଦିନ ପର୍ଯ୍ୟନ୍ତ ମୁଁ ପ୍ରତ୍ୟେକ ଜାଗା ବୁଲିଛି, ତିନୋଟି ଜାଗା। ଯେମିତି କିି ପ୍ରଥମ ଦିନ ମୁଁ ଗଲି ଆମ ଚଣ୍ଡି ବରୁଣେ ଯେଉଁଠାରେ ବହୁତ ବୋଟିଙ୍ଗର ସୁବିଧା ଅଛି। ତମେ ଚାହିଁବ ଯଦି ତିରିଶ ଟଙ୍କାରେ ଗୋଟେ ଟିକେଟ କରିବ। ଆଉ କୋଡିଏ ମିନିଟ୍ ବୁଲି ପାରିବ ଯଦି ଲୋ ଲୋକ ନଥିବେ ତାହେଲେ ତମେ ସେଠି ଘଣ୍ଟାଏ ବୁଲି ପାରିବ ତାପରେ ସେ ସେକେଣ୍ଡ ଦିନ ଆମେ ଗଲୁ ଚଣ୍ଡିଖୋଲରେ ଚ ଯାଜପୁର ଡିଷ୍ଟ୍ରିକ ର ସନ୍ ଚଣ୍ଡିଖୋଲରେ। ମହାବିନାୟକ ପାହାଡ ଯାଇଥିଲୁ ଯେଉଠାରେ କି ଶିବ ମନ୍ଦିର ଅଛି ତାପରେ ତୃତୀୟ ଦିନ ଆମେ ଯାଇଥିଲୁ କପିଳାସ। ଯୋଉଟାରେ କି ପାହାଚ ପନ୍ଦରଶ ପାହାଚ ଯୋଉଟା କି ଫେମସ। ଆଉ ସେଠି ଗଲେ ଭଲ ପରିବାରକୁ ନେଇ ବର ଗଲେ ଭଲ ଯୋଉଟରେ କି ତମର ଏକ୍ସସାଇଜ ଟିକେ ହବ ଦେହ ପ୍ରାୟ ସୁସ୍ଥ ରହିବ। ଆଉ ମହାବିନାୟକରେ ଆମର ଶିବ ମନ୍ଦିର ଯୋଉ ଅଛି, ସେଇଟା ଟିକେ ଚଉଡ଼ା ବଢୁଛି ଆଉ ଆମେ ଯୋଉ କପିଳା ଯାଇଥିଲୁ। ସେ ସେଠି ମନ୍ଦିର ତମେ ଗୋଟା ପଟେ ଅଛି ଗାଡି ନେଇଯିବାର ଆଉ ଗୋଟା ପଟେ ପାହାଚ ତମେ ଯଦି ଚାହିଁବ। ଗାଡିରେ ବି ଯାଇପାରିବ କିନ୍ତୁ ପାହାଚପଟେ ଗଲେ, ଭଲ ଯାହା ଦେହଟା ସୁସ୍ଥ ରହିବ। ଆଉ ତମର ଟିକେ ସକାଳୁ ବାୟାମ ବି ହେଇଯିବ।
ଆଜ୍ଞା ପ୍ରାୟତଃ ତିନୋଟି ରଜରେ ମୁଁ ବୋଉ ମୋର। ଯେ ପ୍ରାୟତଃ ବାଲିଚନ୍ଦ୍ରପୁରୁ ଏବଂ ଛତିଆ ଏଇ ଜାଗାରେ ମୁଁ ମୁଁ ପ୍ରାୟତଃ ତିନରୁ ଚାରୋଟି ଡ୍ରେସ ଆଣିଥିଲି ଆଉ ତିନ ଦୁଇ ପେଣ୍ଟ ବି ମଧ୍ୟ ଆଣିଥିଲି। ପ୍ରାୟତଃ ମୋର ଏସବୁ ଜିନିଷ ପାଞ୍ଚ ହଜାରରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେଇଥିଲା। ଆପଣଙ୍କର ତିନି ଦିନ ରଜ କଟିବା ଦ୍ଵାରା ଆପଣ ଯୋଉ ଡ୍ରେସ୍ ଆଣିଥିଲେ, ଆପଣଙ୍କର କେତେ କଣ ଖର୍ଚ୍ଚ ହେଇଥିଲା, ଆପଣଙ୍କ ଡ୍ରେସ ରେ
ଦେଖ ମୁଁ ଡ୍ରେସ୍ ଯେଉଁ ଆଇଁଲି। ତା ଦେହରେ ଗୋଟେ ପେଣ୍ଟ ମୋର ପରିଗଲା ଦି ହଜାର। ଆଉ ଗୋଟେ ସାର୍ଟ ପଡିଗଲା ତିନି ହଜାର କାରଣ ସାର୍ଟଟା ଟିକେ ଭଲ କମ୍ପାନୀ ନଥିଲା। ଆଉ କପଡା ବି ଭଲ ଥିଲା। ଆଉ ଗୋଟେ ଗାମଛା କିଣିଲି ଯୋଉଟା କିି ମୋର ପାଁଶ ଟଙ୍କା ପଡିଗଲା। ପ୍ରାୟତଃ ମୋର ପାଞ୍ଚ ହଜାର ଭଳିଆ ଖର୍ଚ୍ଚ ହେଇଯାଇଛି, ଯିବା ଆସିବା ଆଉ ଡ୍ରେସ୍ କିଣିବାରେ। ଖାଇବା ପିଇବା ବାଟରେ ଏମିତି ଆଉ। ଏମିତି ପ୍ରତ୍ୟେକ ରଜରେ ତ ଦଶ ହଜାର ଖର୍ଚ୍ଚ ଦଶ ହଜାର ଭଳିଆ ଖର୍ଚ୍ଚ ହୁଏ କିନ୍ତୁ ଏଇ ରଜରେ ମୋର ପାଞ୍ଚ ହଜାର ଖର୍ଚ୍ଚ ଯାଇଛି, ଟିକେ କମି ଯାଇଛି ଆଉ।
ପ୍ରାୟତଃ ଆମ ଗାଁରେ ଏବେ ଖେଳକୁଦ ଚାଲିଛି। ପ୍ରାୟତଃ ଖେଳରେ କୋଡିଏରୁୁ ତିରିଶ ଜଣ ପ୍ରାୟତଃ ଆସୁଛନ୍ତି। ଆସିବା ଦ୍ଵାରା ଆମର ଖେଳରେ ବହୁ ମାତ୍ରାରେ ଝଗଡ଼ା ଝାଟି ବି ଚାଲିଛି କାରଣ ନା କିଏ ବ୍ୟାଟିଂ ପାଉନି କିଏ ତ ବୋଲି। ପାଉନି, ଏଇସବୁ ଜିନିଷ ଚାଲିଛି ପ୍ରାୟତଃ ଆମେ ଦୁଇ ରୁ ତିନରୁ ଚାରୋଟି ଟିମ୍ ବାଛେଇଛୁ ଯୋଉ ଟିମ୍ ବିଜୟ ହାସଲ କରିବ ସେ ଟିମ୍ ଯୋଉ ଟିମ୍ ବ ତି ଥିବ ତାଙ୍କ ସହିତ ଖେଳିବ ଆ ଆପଣଙ୍କ ଏରିଆରେ କେମିତି କଣ ଏବେ ଖେଳକୁଦ ଚାଲିଛି। ଏବଂ ଆଉ ଆପଣଙ୍କ କଣ କଣ ଖେଳ ପ୍ରସିଦ୍ଧ ଯେପରିକି ଆମର ଏଠି
ଆମର ଏଠି ବି କ୍ରିକେଟ ଖେଳ ହୁଏ। ଯେଉଁଠାରେ କି ବହୁତ ଭଲ ଭଲ ପ୍ଲେୟାର ଅଛି ନ୍ତି। ମୁଁ ବୋଲି ବୋଲିଂ ବେଳେ ବେଳେ କରେ ଯୋଉଠାରେ ମୁଁ ବି ଛଅଟା ଛକା ବି ଖାଇ ଖାଇଦିଏ। ଆଉ ଆଉ ଗୋଟେ କଥା ହେଲା ଆମ୍ ପ୍ଲେୟାର ଆମର ଏଠି ବହୁତ ଭଲ ଭଲ ଅଛନ୍ତି କିନ୍ତୁ ତାଙ୍କୁ ଏତେ ସୁଯୋଗ ମିଳୁନି କି ସିଏ ନିଜର ପ୍ରତିଭାଟାକୁ କୁ କୋଉଠି ଦେମ୍ ପ୍ରଦର୍ଶିତ କରିବେ। ଆଉ ଗୋଟେ କଥା ମୁଁ କହିବାକୁ ଚାହୁଁ ମନୋଜ ତମେ ତମ ପରିବାର ବିଷୟରେ ମୁଁ କିଛି ଜାଣିବାକୁ ଇଛୁକ ତମ ବାପା ମା ଦେହ କେମିତି ଅଛି? ଆଉ ତମର ଭାଇ ତାଙ୍କ ଦେହ କେମିତି ଅଛି? ଭଉଣୀ ଦେହ କେମତି ଅଛି? ଟିକେ ସ ବିଷୟରେ ଟିକେ ଆଲୋଚନା କଲେ ମୋତେ ଖୁସି ଲାଗିବ।
ମୋର ତ ପ୍ରାୟତଃ ବାପା ମାଙ୍କ ଦେହ ବହୁତ ଭଲ ଅଛି। ଆଉ ମୋର ତ ଦୁଇଟି ଭାଇ ଅଛନ୍ତି ଭଉଣୀ ନାଇଁ। ନାହାନ୍ତି ମୋର ଆଉ ମୋର ଗୋଟିଏ ଭାଇ ରହୁଛନ୍ତି ଭୁବନେଶ୍ଵରରେ ଆଉ ଗୋଟେ ଟିଏ ଭାଇ ମଧ୍ୟ ରହୁଛନ୍ତି। କେରଳରେ ଆଉ ଏଇ ସବୁ ଭାଇମାନେ ଘରକୁ କେବେ ଆସ ନ୍ତିନି ମୁଁ ତ ଯେହେତୁ କଟକରେ ବେଳେ ବେଳେ ରହୁ କଟକରେ ରହୁଛି ବାପାମାଙ୍କ ପାଖ ପାଖକୁ ମାସକୁ ଦେଢ ମାସକୁୁ ଥରେ ଯାଉଛି ପ୍ରାୟତ ବାପା ମାଙ୍କୁ ଙ୍କ ଦେହ ବୁ-ବୁଝି ବାଜି ଆସୁଛି ଯେବେ ବି ମୋର ଦୁଇ ଭାଇ ଚାକିରୀ କରିଛନ୍ତି। ସେ ଆସିଲା ବେଳେ ଆମେ ମିଳିମିଶି ଘରେ ରହୁ। ଆଉ ଆପଣଙ୍କ ପରିବାରର ବିଷୟରେ ଟିକେ କହିବେ।
ମୋ ପରିବାରରେ ବାପା ମା ଦୁଇଟି ଆଉ ମୁଁ ଏକାକେ ଆମେ ତିନି ଜଣ ଅଛୁ। ମୁଁ ଗୋଟିଏ ବୋଲି ପୁଅ ଆଉ ଆମର ଟିକେ ବାପାଙ୍କ ଦେହ ବହୁତ ଭଲ ଅଛି ବୋଉ ଦେହ ବି ଭଲ ଅଛି ମୋ ଦେହଟା ଆଉ ଟିକେ ମଝିରେ ମଝିରେ ଖରାପ ହେଇଯାଏ। ଯେମିତି କିି ମାସକୁ ଦିଥର ଖରାପ ହେଇଯାଏ ମୋର ଟିକେ ଅସ୍ତମା ରୋଗ ରହୁଛି। ଏ ତଥାପି ମୁଁ ଚେସ ଷ୍ଟା କରୁଛି ଯୋଗ ଯୋଗ ମାଧ୍ୟମରେ ଏହାର କିଛି ଉପ-ଉପଚାର ବାହାର କରିବି ଆଉ ଆଗକୁ କମେଇଦବାକୁ ଆଗ-ଆଗକୁ ମୁଁ କମେଇ ଦେବା ପାଇଁ ଚେଷ୍ଟା ବି କରିବି। ଆଉ ତମ ବିଷୟରେ କୁଅ ତମର କୁଆଡେ କଣ ଆଉ ଉ ମ୍ କେରଳ ଯାଇଥିଲ କି ତମ ଭାଇ ଯୋଉଠି ରହୁଛି?
ଭାଇଙ୍କ ପାଖକୁ ତ ମୁଁ ଭାଇ ବହୁତ କଷ୍ଟରେ ସେଠି ଚଳୁଛନ୍ତି। ଏବଂ ଉଁ ମ୍ ତାଙ୍କର ପଇସା ବହୁ ମାତ୍ରାରେ କମ୍ପାନୀରୁ କମ୍ ଆସୁଛି ପ୍ରାୟତଃ ତାଙ୍କର ରେଗୁଲା ର ହେବା ପରେ ପ୍ରାୟତଃ ବହୁ ମାତ୍ରାରେ ଆସିପାରେ ସେଥିପାଇଁ ଭାଇ ଘର ଲୋ ଲୋକଙ୍କୁ କେବେ କେରଳ ଡାକିବାର ଡାକି ନାହାନ୍ତି ମୁଁ ତ ପ୍ରାୟ ମୋର ଯେଉଁ ଭାଇ ଭୁବନେଶ୍ୱରରେ ରହୁଛନ୍ତି ସେ ଭାଇଙ୍କ ପାଖକୁ ପ୍ରାୟତଃ ମାସକୁ ଥରେ ହଉ ବା ଦି ଥର ଯାଇଥାଏ ଆଉ ଏଇ ସବୁ ଜିନିଷ ମୋର ବାପା ମାଙ୍କ କଥା ବି ମୁଁ ମତେ ବୁଝିବାକୁ ପଡୁଛି କାରଣ ନା ଦୁଇ ଭାଇ ଗୋଟେ ଭାଇ ଭୁବନେଶ୍ୱରରେ ରହିଲେ ଗୋଟେ ଭାଇ କେରଳ ରେ ଘରୁକୁ କୁ କୌଣସି ମାତ୍ରା କେରେ ବି ଆସୁନାହାନ୍ତି ସେଥିଲାଗି ମତେ ସବୁ କଥା ଘରର ବା କାମ ସବୁ କରିବାକୁ ବି ମଧ୍ୟ ପଡୁଛି ବାପା ମା ପ୍ରାୟତଃ ଦୁଇରୁ ତିନୋଟି ଗାଈ ବି ଧ୍ୟ ଧ୍ୟ ରଖିଛନ୍ତି ସେ ଗାଈ ରଖିବା ଦ୍ଵାରା ସେ ବହୁ କ୍ତ ମାତ୍ରାର ହଇରାଣ ବି ମଧ୍ୟ ହେଉଛନ୍ତି। ବୁଝିଛନ୍ତି ନା ନାଇଁ ଆପଣଙ୍କର ଘରେ ଗାଈ ଅଛି ନା ନାଇଁ କହିବେ?
ଦେଖନ୍ତୁ ଆମର ତିନୋଟି ତିନୋଟି ଲୋକ ରହୁଛୁ ଆଉ ବାପା ମା ଟିକେ ବୟସ ହେଇଗଲାଣି ଯାହା ଫଳରେ କି ଆମେ କୌଣସି ପଶୁ ପ ରଖୁନୁ ଘରେ ଆଉ ମୁଁ ଟିକେ ବାହାରକୁ ପଳୋଉଛି। ଯାହା ଫଳରେ ମତେ ବି କୌଣସି ଗାଈ ଚରେଇବାକୁ କିଛି ବାପା ମାଙ୍କୁୁ ସାହାଯ୍ୟ କ କରିବାର କୌଣସି ସୁଯୋଗ ମିଳୁନାହିଁ। ତେଣୁ ମୁଁ ତାଙ୍କୁ ମନା ବି କରିଦେଇଛି କି କୌଣସି ଜୀବଜନ୍ତୁ କି ପଶୁ ପ କ୍ଷୀ ଘରେ ରଖ ନା କେବଳ ଖାଅ ପିଅ ଯେତିକି ଦିନ ରହିଲ ଟିକେ ସକାଳୁ ଉଠି କୌଣସି ବ୍ୟାୟାମ କର ଆଉ ଦେହ ସୁସ୍ଥ ରଖ। କାରଣ ଦେଖ ତମେ ତ ତିନି ଜଣ ଅଛ ମୁଁ ଏକାକା ନା ଫଳରେ ମତେ ବହୁତ ଦୁଃଖ ଲାଗୁଛି ଆଉ ପାଠ ପଢିବା ଯାହାକି ବହୁତ ଟଙ୍କା ଖର୍ଚ୍ଚ ହଉଛି ମୁଁ ଏଠି ଟିଉସନ କରୁଛି। ଆଉ ଟିଉସନ ରୁ ଯାହା ହୋଉଛି ଘ ର ଭଡା ଯାଉଛି ଆଉ ଉଁ ମ୍ ଜବଡା ଅସ ମୁଁ ତାକୁ ନିଜର ପାଠ ପଢ଼ାରେ ଲଗଉଛି।
ଆଜ୍ଞା ଆମ ଘରେ ତ ପ୍ରା ଆମ ଘରେ ତ ପ୍ରାୟ ଯୋଉ ଦୁଇରୁ ତିନୋଟି ଗାଈ ଅଛି। ସେ ଗାଈ ପ୍ରାୟତଃ ବହୁ ମାତ୍ରାରେ କ୍ଷୀର ଦେଉଛନ୍ତି ଏବଂ କ୍ଷୀରରୁ ମୋର ବା ପା ଆଉ ମମି ବହୁ ମାତ୍ରାରେ ଘିଅ ଉତ୍ପାଦନ କରୁଛନ୍ତି। ଆଉ ଆ ଆପଣଙ୍କର ତ ସେସବୁ ନାହିଁ ଆପଣଙ୍କୁ ବନ୍ଧୁ ଯେତେବେଳେ କ୍ଷୀରର ଦହି କି କିମ୍ବା ବା ଘିଅ ଆବଶ୍ୟକ ଆପଣ ମତେ ଜଣାଇବେ କାରଣ ନା ମୁଁ ଯେମିତି ହେଲେ ବି ଆପଣଙ୍କୁ ଘିଅ ଦେବାର ଯୋଜନା କରିବି
ଏବି ଏମିତିରେ ଅଭାବ ରହୁନି କାରଣ ଆମର ଜମି ଅଛି ପ୍ରବଳ। ଆମେ ଯେତେବେଳେ ପଇସା ଦ କାର ହଉଛି ଜମି ବିକି ଦୋଉଛୁ ଆଉ ମୁଁ କଣ ଏତିକି କହିବାକୁ ଚାହୁଁଛି ମୁଁ ଟିକେ ଆଉଛି ମତେ ଜୋରରେ ଝାଡା ମାଇଲାଣି ତେଣୁ ମୁଁ ଟିକେ ଆଉଛି ରଖୁଛି।